ହଉ ନମସ୍କାର।
ହ୍ୟାଲୋ।
ନମସ୍କାର।
ହଁ ଦିଦି କୁହ? କଣ ବର୍ଷା ଫର୍ଷା ହଉଛି ଇହାଡେ ଏ ଏଇ ବର୍ଷା। ବର୍ଷା ପାଗ ଚା ପିଉଥିଲି ଆଉ
ଏଗାରଟା ବେଳକୁ ଚା ପିଉଛନ୍ତି।
ଏ ନାଇଁ ବର୍ଷା ପାଗ ବୋଲି ଥଣ୍ଡା ଧର ଚିତ ଟିକେ ଭିଜିକି। ସେଇଥିପାଇଁ ଟିକେ ଚା ପିଇଦେଲି ଆଉ କାଲି ସେ ଜଣଙ୍କ ଭାଇ ବାହାଘର ଥିଲା ସେଇ ଥିପାଇ ଅ ଦେହ ପା କଣ ଭଲ ଅଛି?
ହଁ ହଁ ମାନେ ଭଲ ଅଛି ଛୁଆଙ୍କ ଦେହ ଟିକେ ଖରାପ ଅଛି ଆଉ ଆପଣଙ୍କ ଏଇ ଯୋଉ ହଁ ବୟସ କେତେ?
ମୋର ବୟସ ଚବିଶି।
ହଁ ହଁ ହ ବିବାହିତ ନା ଅବିବାହିତ ହ
ନାଇଁ ମୁଁ ଅନମ୍ୟାରେଡ଼ ବିବାହିତ ନୁହଁ।
ଓଡ଼ିଆରେ ଓଡ଼ିଆରେ ସୁଦ୍ଧ ଓଡ଼ିଆରେ।
ହଁ ହ।
ଆଉ କଣ ଏବେ କଅଁ କରୁଚ।
ଆପଣଙ୍କର
ମୋ ଘରେ ଅଛନ୍ତି ମୋ ହଜବେଣ୍ଡ କ ମୋ ସ୍ଵାମୀ ମୋ ଦିଅର ଅଛନ୍ତି ମୋ ଶାଶୁ ଶଶୁର ଆଉ। ଆଉ ମୋର ପୁଅ ଗୋଟେ ଛଅ ମାସର ଝିଅ ହଉଛି ଏଗାର ମାସର।
ଓହୋ ପଢୁଛନ୍ତି ପିଲା ପାଠ
ହଁ ପୁଅ ପଢୁଛି ତାର ଯୋଉ ୟୁକେଜି। ଆଉ ଏଇ ଛୁଆଟା ଦି ଜଣଙ୍କ ଦେହ ଥଣ୍ଡା ଜ୍ବର ଏଇା ସେ ସବୁ ଏଇ ଟାଇମ ରେ ଆଉ କିଛି କରିହଉନି ଆଉ
ମେଡ଼ିକାଲ ନେଇଗଲେନି?
ହଁ ହଁ ଯାଇଥିଲି ଦି ତିନିଥର କଟକ ନେଇଥିଲି ଆଉ ଯାଜପୁରରେ ଜଣେ ପେଡ଼ାଡିଟେ ଦେଖେଇଥିଲି। ସିଏ ତ ସେ ଆଣ୍ଟିବାୟୋଟିକ ଦଉନାହାନ୍ତି ଆଉ ଏଇ ନର୍ମାଲ ମେଡିସିନ କହୁଛନ୍ତି ଦବା ପାଇଁ ଚା ଚାରିଦିନି ଆସିକି ହେଇଗଲାଣି ପୁଣି ସାରଙ୍କୁଫୋନ କରିଥିଲି କଣ ମେଡିସିନ ଫେଡିସିନ୍ ଲେଖି ଲେଖିବେ ଆଣି ଦବାକୁ ପଡିବ ଆଉ
ଓହୋ ତମର ଢେଙ୍କାନାଳରେ ସେଠି ଭଲ ମେଡିକାଲ ନାହିଁ କି?
ନା ଏଠି ଭଲ ମାନେ ଡକ୍ଟର ପସନ୍ଦ ଲାଗୁନାହାନ୍ତି ନେଲେ ଦୌଡ଼ି ଦୌଡ଼ି କେତେ ଚଣ୍ଡଖୋଲ ବି ଆସୁଛନ୍ତି ଚଣ୍ଡିଖୋଲି ଆସ ଛନ୍ତି ମଝିରେ ଝିଅକୁ ଏମିତି କାଶ ଫାସ ହଉଥିଲା ତାକୁ ନେଇକି ଦେଖେଇଥିଲୁ ଦୀପ ତିନି ଥର ନେଇକି ଦେଖେଇଲୁ ଦେଖିଲା ବେଳକୁ ଟୋ ଟୋଚାଲି କମିଲାନି ପୁଣି ତାକୁ କଟକ ନବାକୁ ପଡିଲା। ଗୋଟିଏ ମେଡିସିନ କଟକରେ ଗୋ ଗୋଟିଏ ମେଡିସିନ ଲେଖିଲେ ଏକାଥରେ କମିଗଲା ଏଠି ଏମିତି ପଇସା ଖର୍ଚ୍ଚ କଲୁ ତିନି ଟାଇମ ଗଲୁ ତଥାପି ଛୁଆ ଟା ଯେତିକି କଷ୍ଟ ଆମେ ଯେତିକି କଷ୍ଟ। ଦି ମାସ ଲାଗିଗଲା ଏଠି କମିଲାନି। ସେଥିପାଇଁ ମୁଁ ଜମା ଦେଖାଏନି ପୁଅ ବେଳକୁ ସବୁବେଳେ କଟକ ନେଇଯଏ ଏଠି ଆମେ କଇଲୁ ଲୋକାଲ ରେ ଝିଅର ଇଆଡୁ ସିଆଡୁ ମେଡିସିନ ଦେହରେ ଗଲା ସେଥିପାଇଁ ଆମେ ଲୋକାଲରେ ଦେଖେଇବୁ। ଆଉ ପୁଅର ଯାଏନି ଯେହେତୁ ଆମେ ସବୁବେଳେ କଟକ ନେଇଯାଉ।
ଆଉ
କଅଁ ପଢୁଛ ଏବେ? ଶିଶୁ ଭବନ ଡକ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ସେ ସାରେ ପୁଅକୁ ଯେତେବେଳେ ଦେଖୁଥିଲେ ଫାଷ୍ଟ ଆମେ ସେଇଠି ଝିଅକୁ ବି ଦେଖାଉଛୁ।
ଆ ହୋ।
ଆପଣ କଣ କରୁଛନ୍ତି ଏବେ?
ମୁଁ ଏଇନା ଆମର ସ୍ନାତକ ତର ସଇଲା ଏବେ ପକଉଛି ଜବ ପାଇଁ ଆଉ। ଚାକିରି ପାଇଁ କଣ ସରକାରୀ ଚାକିରରି ପାଇଁ ଆଉ।
ହଁ କଣ ପରୀକ୍ଷା ସବୁ ଦେଲେଣି?
ଆମର ଯୋଉଟା ପିଜି ମାନେ ଇଣ୍ଟ୍ରାଷ୍ଟଟା ଆ ପିଜି ଆମର କମ୍ପ୍ଲିଟ୍ ହେଇସାଇଲା ପରେ
ହୁଁ।
ଏନା ଉମ ୟୁ ଜି ସି ନେଟ୍ ବୋଲି ଅମେ ଦଉଚୁ ଆ ଗୋଟେରେ ବିଇଡି ଯ ଏଣ୍ଟ୍ରାନ୍ସ ଦେଇଥିଲୁ।
କଣ ଏଇ ଗଭର୍ମେଟର ବିଡି ନା
ହଁ ନାଇଁ ନାଇଁ ଗଭର୍ଣମେଣ୍ଟ ବି
ହୁଁ ଦେଇଥିଲେ କେତେ ମାର୍କ ରହି
ଆ ଉମ ମାର୍କ ରହିଛି ଫୋର୍ଟି ଫାଇଭ୍।
ହୁଁ ସେ କଟଅପ୍ ଅଧିକ ଯାଉଛି ଆଉ।
ହଁ କଟଅକ୍ ଜେନେରାଲ ପିଲାଙ୍କର ବି ଅଧିକା ଯିବ ସହଜିଆ କୋତ୍ସି ଚିନ୍ ପଡ଼ଥିଲାଁ ଉମ।
ହୁଁ
ଆଉ ତମେ କୋଉ ଜାକେ ପଢ଼ିଚ?
ମୁଁ ତ ସେଇ ଟିଚିଂ ଲାଇନରେ ମୋର ଆଉ ଚାଲିଛି ଏବେ ଆଉ।
ଆ ହ।
ମୋର ସରିଲାଣି ସବୁ ଆନ୍ଧ୍ର ବିିଡି କରିଥିଲି ସବୁ ସରିଲାଣି ଓଟିଇଟି ଓଏସପିଟି ସବ କ୍ଲିୟର ଏବେ ଟିକ ଯୋଉ କମ୍ପିଟିଭ ଚାଲିଛି ଏକ୍ସାମ ପାଇଁ ପଢାପଢି କରୁଛି ଆଉ। ଏଟୀ ବାହାରିବ ଆଉ ତାପରେ ହାଇସ୍କୁଲ ଟିଚର ଗୁଡା ବାହାରିବ।
ତମର ଏଇ ବର୍ଷ ସଇିଲା।
ନା ନା ମୋର ଆଗରୁ ଦି ତିନି ବର୍ଷ ହେଲାଣି ସରିଗଲାଣି।
ଏଇ ଇୟର ଯୋଉ ବାହାରିଥିଲା ପକେଇଲେନି।
ପକେଇଥିଲି କିନ୍ତୁ ମୋର ପ୍ରିଲିମନାରି ଟା ପଢାପଢି ଟିକେ ଝିଅ ହେଇଥିଲା ପେଟରେ ଆଉ
ସେ ପଢା ପଢି କରିପାରୁନି ଆଉ ଏବେ ବି ତ ପଢା ପଢି କରିପାରୁନି ଠିକ ସେ ଘରର ଏ ମୋ ଶାଶୁ ଯିଏ ଅଛନ୍ତି ମାଷ୍ଟର ଅଛନ୍ତି ହେଡମାଷ୍ଟର। ଆଉ ଘରେ ତ କେହି ନ ରହିବାକୁ ଘର କାମ
ଓହୋ ଆଉ ବର୍ଷା ଫର୍ଷା ହଉଛି ତମ ଆଡେ।
ଫଳ ହଉଛି ଆଉ ଚାଷ ହଉଛି ଆପଣଙ୍କ ଆଡେ।
ମୁଁ ଆଡେ ଚାଷ ଏବେ ଦେବେ ତ ଧାନ ଚାଲିଛି ନହେଲେ ଆମର ବା ବାଇଗଣରେ ଟମାଟର ଏ ପିଆଜ ହେରିକା ଲାଗୁ ହେଲା ଏଇ ବର୍ଷେ ଦିଇ ବର୍ଷ ହେଲା ଆଉ ରହୁନାହାନ୍ତି ଲୋକ ବାଇଗଣ ଯେହେତୁ ରେଟ୍ ଭଲ ରହୁଛି ସେଥିପାଇଁ ବାଇଗଣ ଲାଗିଛି।
ହୁଁ ହୁଁ।
ଆଉ ଧାନ ଏବେ ରୁଆ ପତା ଟାଇମ ଆଉ। ଘରେ ଘରେ ବା ପା ବୋଉ ମୁଁ ମୋ ଭାଇ ଆଉ ମୋ ଭଉଣୀ ଆଉ।
ହୁଁ ଭଉଣୀ ଭାଇ କଣ କରନ୍ତି ପଢୁଛନ୍ତି।
ହଁ ଭାଇ ପଢ଼ୁଛି ସେ ପିଜି କରୁଛି ଭଉଣୀ ଏବେ ମାଟ୍ରିକ୍ ପରୀକ୍ଷା ଦେଲା।
ସମସ୍ତେ ପିଜି ଆଡକୁ ମୁହେଁଇଚ। ହଁ ଟିଚର ଲେକ୍ଚର ଲାଇନ ଟା ଟିକେ ଭଲ ରହୁଛି ଆଉ। ତ ଆଉ ସବୁ ଲାଇ ଡିଫିକଲଟ ରହୁଛି ଚାକିରି ବାକିରି ପାଇଁ।
ହଁ ଭଲ କଣ ସେଇଥିରେ ତ ବାଡ଼ିଆ ପିଟା ପିଲା ବହୁତ ପିଲା ହେଉଛନ୍ତି।
ହୁଁ ଆଉ ଟିଚିଙ୍ଗି ଲାଇନ ଏବେ ସମସ୍ତେ ଚାହୁଁଛନ୍ତି ଭଲ ଜବ୍ ଭଲ ଦରମା। ଘର ପାଖରେ ଯିବା ଆସିବା ଟିକେ ସୁବିଧା ଇଏ
ଏବେ ତ ବହୁ ବା ମୁଁ ଏଇ ଝିଅକୁ ଇଏ ହେଇଛି ମାନେ ଦୁନିଆ ବୋଉ ଆଜି ଯାଇଥିଲେ ସ୍କୁଲ। ସିଏ ଏବେ ମିଟିଂ ସାରିକି ଆସିଛନ୍ତି ଘରକୁ ପୁଣି ଯିବେ ଆଜି ତାଙ୍କର ଅଛିି ପିଟିଏମ୍ ମିଟିଂ।
ହୁଁ।
ଆଉ ମୁଁ ତ ରୋଷେଇ ଫୋଷେଇ କରିକି ଯୋଉ ଟିକେ ଖାଇବାକୁ ଦେଇକି ଏବେ ଟିକେ ଖା ପିଆ କରିନଥିଲି ଚା ମୁଡି ମିକ୍ସଚର ବି ଖାଇଥିଲି ଆମେ ସକାଳୁ ଜଳକି ଆସେ ସେ ଜଳଖିଆ ଦୋକାନିର ଗୋଡ ଟା ଭାଙ୍ଗି ଯାଇଛି ଯେ ସିଏ ମାନେ କଟକରେ ଅଛି ଏ ଜଳିଖିଆ ବି ଆମେ ଖାଇନଥିଲୁ ସକାଳୁ।
ଅହ।
କରିକି ଖାଇ ଦେଇଥିଲୁ ଆଉ ଛୁଆ ଟା ଦେହ ଖରାପ ବୋଲି ସମସ୍ତଙ୍କ ମନ ଟିକେ ଭଲ ରହୁନି କାମଦାମ କିଛି କରିପାରୁନି ସେ ତିନି ଦିନ ହେଲାଣି କିଛି ବି ପାଟିରେ ପାଣି ଟିକେ ନା ଖାଉଥିଲା ନା ପାଣି ଟିକେ ବି ପିଉଥିଲା କି ଓ ଆରଏସ୍ ବି ପିଉନି। ବହୁତ ଟେନସନ ଦି ତିନି ଖଣି ତାରି ପାଇଁ ନଉଚି, ଏତିକି ସେତିକି ନେଲେ ବି କୋଉ ଦେହଟା ଭଲ ହଉଛି। ତା ବା ବାରମ୍ବାର କହିଲି ସାର୍ ଟିକେ ମେଡିସିନ ଲେଖନ୍ତୁ ସେ ଖାଉନି ଆପଣ ଇଞ୍ଜେକ୍ସନ ଟା ଲେଖନ୍ତୁ। ସାର୍ ନା ଇଞ୍ଜେକ୍ସ ସନ୍ ଦେଲା ବେଳକୁ ମିସନ୍ ତାକୁ ରହିବ, ଭେନ୍ କ୍ଲିଅର ଲାଗିବ, ସେ ଇଏ ହବ କିଏ ହବ। ନେଇକି ଆସ
ପଇସା ତମର କଣ ଏଇ ଆୟୁଷ୍ମାନ କାର୍ଡ ରୁ କଟୁଛି?
ନା ନା ସେମିତି ତ କିଛି କଟିବନି।
ଓହୋ।
ପଇସା ଆୟୁଷ୍ମାନ କାର୍ଡରୁ କଟିବନି ଆୟୁଷ୍ମାନ କାର୍ଡରୁ କେବଳ କ ବ ଅପରେସନରେ ଆଉ ବଡ ବଡ ଟିଟମେଣ୍ଟ ଆଉ
ଓହୋ। ଆପଣଙ୍କର ଯୋଉ ଶାଶୁ ଗମେଣ୍ଟ ଜବ୍ କରିଚନ୍ତି ହେଇଛି ଆପଣଙ୍କର ସ୍ୱାମୀଙ୍କର ଯୋଉ ଆୟୁଷ୍ମାନ କାର୍ଡ?
ନା ନା।
ଆହୋ।
ଆ ହେଇନି ଆମର କାହାର ହେଇ
ହୁଁ।
ଗମେଣ୍ଟ ଜବ ରେ କଣ କରିଦେବେ ସେମାନେ?
ଓହୋ ଆଉ କଣ ଗାଧାଳୁ ଭାତ ବସେଇବ ନା କଣ କିଛି
ନାଇଁ ବା ତ ଡାଲମା ସବୁ ହେଇସାରିଛି ଆମେ କେହି କିଛି ଖାଇନୁ ଏ ପର୍ଯ୍ୟନ୍ତ, ତମକୁ ଟିକେ ଚା ଖାଉଥିଲି ପୁଣି ଅନ୍ଧାର ସେ ଥୋଇଦେଲି ବିଲେଇ ଖାଇଦେଲା। ସେଠୁ ମାସରେ ଖା ପିଅ
ଓହୋ।
କାଲି ସେମିତି ରାତିରେ ସମତେ ମାନେ କଣ ବୋଉ ତାଙ୍କର ରୁଟି ଫୁଟି କଲେ ମାଛ ଫାଛ ସବୁ ଥିଲା ଦିନରୁ ଆଉ ରା ରେ ଶୋଇଛି ତ ଶୋଇଛି। ଦିନରେ ରାତିରେ ଶୋଇପାରୁନି ସେ ଛୁଆ ଖାଲି କାନ୍ଦୁଛି ରାତି ସାରା। ହଉ ତମ ଭାଇ ବି ଶୋଇପାରୁନାହାନ୍ତି ଆମେ ତ ଖାଇଲୁ ସେମତି ଓପାସ ଶୋଇଲୁ। ଏଇତ ଆଉ ଆଉ ରୋଷେଇ ସଇଲାଣି?
ଆମର ନାଇଁ ଆମର କା ଯୋଉ ଭାଇଙ୍କ ବାହାଘର ହେଇଥିଲା ତ
ଭୋଜି?
ଆ ହଁ ଭୋଜି ଆଜି ତାଙ୍କ ପିଣ୍ଡ ପଡୁଛି ଆମର ଯେହେତୁ ଖଞ୍ଜା ଘର ତାଙ୍କ ଘରେ ରୋଷେଇ ହଉଛି ବା ବାପା ଭୁବନେଶ୍ଵର ଯିବେ ବାପାଙ୍କ ପାଇଁ ଅଳ୍ପ ଦିଇଟା ଭାତ ବସ ବାପା ଅଛନ୍ତି ସେଠି ଭୁବନେଶ୍ଵର ରେ ବୁଝାବୁଝି କରୁଛନ୍ତି ଯୋଉ ଘରେ ପିଲା ରହୁଛନ୍ତି ଅଫିସରେ ତା ବୁଝାବୁଝି କରୁଛନ୍ତି। ନାଇଁ ନାଇଁ ସେ ବାପାଙ୍କ ସାର୍ ଯିଏ ସିଏ ଘର କରିଛନ୍ତି, ବାପା ଖାଲି ରହିକି ପିଲା ବୁଝାବୁଝି କରୁଛନ୍ତି ଆଉ।
କଣ କି କାମ କରୁଛନ୍ତି ସେ ପିଲା?
ଅଁ କଣ ପିଲା ତାଙ୍କର ଅଫିସିଆଲ କାମ କରୁଛନ୍ତି କେତେବେଳେ କିଏ ଆସୁଛି କଣ? ସେ ତା ଉପରେ ଧ୍ୟାନ ଦେଉଛନ୍ତି ଆଉ ଗେଟଟା ଲକ୍ କରିବେ ରାତିରେ।
ଓହୋ। ଅ।
ଏଇଆ ଆଉ, ଆଉ ତମ ଆଡ଼େ ଚାଷ ବାସ କିଛି ହଉନି?
ହଁ, ହଁ ଆମର ଆମ ବାପ ଘରେ ମୋ ବାପା କରନ୍ତି, ଆମର କିନ୍ତୁ ଅଛି ରୋଟୋର ଫୋଟୋର ଏଇଠି ସେ ଯାଇଛନ୍ତି। ଭାଇ ବୁଝା ବୁଝି କରୁଛନ୍ତି ଡାକ୍ତର ଆଉ ଏ ସବୁ ଜିନିଷ ଅଛି ଲୋକ ଚାଷ ପାଇଁ ନଉଛନ୍ତି।
ଏ ଧାନ ଚାଷ ଖାଲି।
ହୁଁ ଆମର ନଈକୂଳ ନୁହେଁ ଆମର ପାହାଡିଆ ଏରିଆ କେବଳ ଧାନ। ଏ ଢେଙ୍କାନାଳପଟରେ ତ ବହୁତ ପାହାଡ ଆଉ ଇଏ ଆଜ୍ଞା
ଖାଲି ଧାନ ଚାଷ ହଉଥବ ବୋଧେ।
ହଁ ଏଇ ସିଜିନି ରେ ତ ହୁଏ ଆଉ ଡିସେମ୍ବର ଜାନୁୟାରୀ ରେ କଟା ହୁଏ ଧାନ।
ଅ ହ।
ରବି ଫସଲ ଟା
ତମ ଘର ଏଇ ଯୋଉ ମହାବିନାୟକ ସାଇଟ୍ ରେ ଯାଉଚି ନା?
ଆମ ମୋ ଶାଶ୍ ସୋର ମହବିନାୟକ ସାଇଡ଼୍ ମାନେ ଚଣ୍ଡି ଖୋଲରେ ପ୍ରପର ଚଣ୍ଡି ଖୋଲର ନିଶିମାଳା ଅଛି। ସେତ୍ ଲାଗିଚି। ସେ ଜାଗାଟାରେ ମୋ ଶାଶୁ ଘର ମୋ ଶାଶୁ ଯେହେତୁ ଢେଙ୍କାନାଳ ଜିଲ୍ଲାରେ ଜବ୍ ଟା କରିଛନ୍ତି ଆମର ଏଠି ଆଉ ଫ୍ୟାମିଲ ସବୁ ରହିଚୁ ଆଉ।
ଅ ହ।
କଣ କହିଲ?
ନାଇଁ ନାଇଁ ମୁଁ କହିଲି ଏଇଠି ଆଉ ରଜରେ ବୁଲାବୁଲି କୁଆଡେ କରିଥିଲେ?
ଉଁ ହୁଁ ହୁଁ ଏମତି କିଛି ନାହିଁ ଏବେ ଆମ ଗାଁ ରେ ବହୁତ୍ ଭଲ ରଜ ପାଳନ ହୁଏ।
ମୁଁ ଯାଇନି କୁଆଡେ଼?
ଅହ ମୁଁ କହିଲି ରଜ ଆମ ଏକଡ଼େ ତ ବିଶେଷ କିଛି ନାହିଁ ରଜରେ ଯାହା ଖାଇ ପିଠା ଖାଇ ବୁଲିବା କଥା ଆଉ।
କାହିଁକି ରଜ କଁ ରଜ ତ ଓଡିଆ ସେମାନଙ୍କର ମାନେ ମୁଖ୍ୟ ପର୍ବ କହିଲେ ଚଲୁଛି।
ନାଇ ଆଗେ ଦୋଳି ଲାଗୁଥିଲା। ଏବେ ଛୁଆ ମୋବାଇଲ ହେଲାଠୁ ଆଉ ଏତେ ଦୋଳି ଇଏ ନାହିଁ।
ଏପଟ ରେ ମଝିରେ ଆଠ ଦଶ ବର୍ଷ ଖଣ୍ଡେ ଟୋଟାଲ ରଜ ଦୋଳି ଟା ବନ୍ଦ ହେଇଯାଇଥିଲା। ପୁଣି ଏବେ ରାଜନୀତିର ପ୍ରେସର ପଡିକି ଦୁଇ ତିନି ଦଳ ହେଇ ସେମାନେ ପୁରା ଏତେ ଭଲ ସେ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ମାନେ ଦୋଳି ବାହାରୁ ମଗେଇକି ଆଣି ପକଉଚନ୍ତି ତିନିଟା ଏରିଆରେ ଗୋଟେ ଜାଗାରେ ତିନିଟା ଏରିଆ ରେ ପଡୁ
ହଉ ହଉ ଯୋଉ ଦିଦି ଟିକେ ଯୋଉ ବର୍ଷା ଜୋରେ ହେଲାଇଁ ଆଉ ମୁଁ ରଖୁଛି ଟିକେ ଘରେ କାଇଁ ମା ଡାକୁଚନ୍ତି।
ଉଁ ହୁଁ।